ହାଲୋ।
ହଁ।
ହୁଁ କୁହ?
କଣ କରୁଚ?
କଣ କରିବି ଏଠି ବସିଚି ଆଉ।
ଓହୋ।
ତମେ କଣ କରୁଥିଲ?
ଉଁ ହଁ ମୁଁ ଏଇଠି ବସିକି ଟିଭିି ଦେଖୁଥିଲି ଆଉ।
ଆଛା ଆଛା। ଆଉ ତମ ଆଡ଼େ ଆଜି ବର୍ଷା ହେଇଚି ନା ନାଇଁ?
ହଁ ହଁ ଆଜି ପ୍ରବଳ ବର୍ଷା ହେଇଛି।
ଓଫ୍ ଆଜି ଯୋଉ ବର୍ଷା।
ଆଉ।
ହୁଁ। ହୁଁ। ଏତେ ବର୍ଷା ହେଇକି ବି ମାନେ ଗରମ ଲାଗୁଚି ବହୁତ।
ହଁ ଗରମ ତ ଯାହାହେଲେ ବର୍ଷା ହେଲା ବେଳେ ଟିକେ ଥଣ୍ଡା ଲାଗିବ। ପୁଣି ତାପରେ ଯୋଉ ଗରମ୍
ବର୍ଷା ହେଲା ଟାଇମ ରେ ବି ବହୁତ ଗରମ ଲାଗୁଥାଏ।
ହୁଁ।
ଏତେ ଦିନ ହେଲାଣି ଯୋଉ ଗରମ ଟା ହେଲାଣି।
ହଁ।
ବର୍ଷା ହେଲା ବେଳକୁ ସେ ଗରମ ପାଇଁ ବୋଧେ ତିନି ଦିନ ଖଣ୍ଡେ ବର୍ଷା ହେଲେ ଶୀତ କରିବ।
ହଁ।
ଠାକୁର ବି କାଲିଠୁ ଅଣସର ଘରେ ରହିବେ ଆହୁରି ଗରମ ହବ।
ହଁ।
ହୁଁ।
ଆଉ ତୁମେ ସ୍ନାନ ଯାତ୍ରା ଦେଖିବା ପାଇଁ ଯାଇଥିଲ?
ନାଇଁ ଆମର ଏଠି କିଛି ପାଖରେ ସେମିତି ନାହିଁ।
ଓହୋ।
ତୁମେ ଯାଇଥିଲ?
ନାଇଁ ଆମର ବି ଏଠି ପାଖେରେ ନାହିଁ।
ହଁ। ମୋ ଗାଁ ର ସମସ୍ତେ ଯାଇଛନ୍ତି ଗୋ। ପୁରୀ ଯାଇଛନ୍ତି।
ହଁ।
କିନ୍ତୁ ଭିଡରେ ନବାକୁ ସେ ଟିକେ ମନା କରୁଛନ୍ତି ଆଉ।
ଆଉ ତମ ଘର କୋଉ ଜିଲ୍ଲାରେ?
ଆମ ଘର ଜଗତସିଂହପୁର।
ଓହୋ ଜଗତସିଂହପୁର କୋଉଠି?
ଆମ ଘର ଏ ପାରାଦ୍ଵୀପ ଲାଇନରେ।
ଅ ହ।
ତମ ଘର?
ଆମ ଘର ବି ଜଗତସିଂପୁର ଏପଟ ଲାଇନ। ନାଉଗା ଲାଇନ୍।
ଆଚ୍ଛା। ଆଉ କଣ ଖାଇଥିଲ?
ହଁ ଖାଇଥିଲି ଆଜି ଖରାବେଳେ ଭାତ, ଡାଲି ତାପରେ ଖଡା ରାଇ ହେଇଥିଲା। ପାମ୍ପଡ, ଆଳୁ ଚକଟା ଏମିତି ଆଉ।
ଏଇ ତ ସୋମବାର ନା।
ହଁ।
ଆଉ ତମେ ଏବେ କଣ ପଢୁଚ?
ନାଇଁ ମୋର ପଢା ସରିଲାଣି। ପ୍ଲସ୍ ଥ୍ରୀ ବି ସରିଲାଣି।
କୋଉ ଇୟର୍ ସରିଲା?
ସରିଲାଣି ଆର ବର୍ଷ ସରିଲା।
ଓହୋ ତମେ ମୋଠୁ ବଡ।
ଓହୋ।
ଆଉ ମୋର ଏଇ ଇୟର୍ ସରିଲା ତ।
ଆଉ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
ଅନର୍ସ କଣ ନେଇଥିଲ?
ମୋର କେମେଷ୍ଟ୍ରି।
ଓ ହଁ।
ତମର?
ମୋର ଓଡିଆ ଅନର୍ସ ନେଇଥିଲି।
ଭଲ। । ବର୍ଷା ହେଇଚି ବୋଲି ମୁଁ ଭାବିଲି ବୋଧେ ନେଟୱାର୍କ ବୋଧେ ଇସୁ ଦେଖେଇବ ବୋଲି। ।
ନାଇଁ ବର୍ଷା ହେଲେ ଟିକେ ନେଟୱାର୍କ ଭଲ ଶୁଭା ଯାଉଛି କିନ୍ତୁ ଆଉ ଯୋଉ ଇଏ ଦିନ କିନ୍ତୁ ନେଟୱାର୍କ ପାଉନଥିବ।
ହଁ ମୁଁ ତ ମୁଁ ତ ତିନି ଦିନ ପୁରା ଏତେ ଇରିଟେଡ ହେଇଯାଇଥିଲି। ଟୋଟାଲି ହିଁ ଲାଗିଲାନି।
ହୁଁ। ମୋର ବି ସେମିତି ମାନେ ଖରାବେଳ ଟାଇମ ରେ ସେମିତି
କେମତି ଲାଗୁଥିବ। ପୁରା ପାଞ୍ଚଟା କଲ ଏମତି ବି।
ହୁଁ ମୋର ବି ସେଇଆ ପା ସେମିତି ହେଲା ମୁଁ ସେଇଥିପାଇଁ ରାଗ ଚିଢ଼ିଲା ମୁଁ ଆଉ କଲିନି। ମୁଁ କହିଲି ତ ହଉନି ତାପରେ ବି ଯେ ଦଶ ମିନିଟ ଗୋଟେ କଥା ହେଇଥିବ। ତାର ଅବଧି ପୁରା ଜିରୋ ପଡିଯାଉଚି। ।
ନାଇଁ ଦଶ ମିନିଟ୍ କଥା ହେଲେ ଜିରୋ କାଇଁ ପଡିବ?
ପଢୁଛି ବା ମୋର ଏମିତି ଦିଟା ନା ତିନିଟାରେ ଜିରୋ ପଡିିଗଲା ତାପରେ ଆଉ ଗୋଟେ ଗୋଟେ କଲ ସେମତି ନେଟୱାର୍କ ସକାଶେ ଅଧାରୁ କଟିଗଲା। ମୁଁ କହିଲି ତାର ତ ପେମେଣ୍ଟ ଆସିବନି। ହଁ ମୋର ଏମତି ଦି ତିନିଟା ଜିର ପଡିଗଲା ତାପରେ ଅଧାରୁ କଟିଗଲା। ମୁଁ କହିଲି ଏମିତି ହଉଛି ଟୋଟାଲ ନେଟୱାର୍କ ପାଉନି ତା ଅପେକ୍ଷା ଫୋନ କରିକିରି ସେ ସୋ ହାଲୋ ହାଲୋ ହଉଥିବେ ମୁଁ ବି ହାଲୋ ହାଲୋ ହଉଥିବି କିନ୍ତୁ କଲ ସୁବିିବନି କଟିଯିବ। ଏମତି ଅଳ୍ପ ସମୟ ହେଲା ହଁ। ହେଲା ଦଶ ମିନିଟ ହେଲା ତାର ଗୋଟେ ଡ୍ୟୁରେସନ କଣ ପଡନ୍ତା। ସେ ଜିରୋ।
ହୁଁ।
ତାପରେ ପୁଣି ଯେମିତି ମେସେଜ ଆସିଲା ଯେ ରବିବାର ଭିତରେ ଶହେ ଅଶି ମିନିଟ୍ କରିବା।
ସେ ଆର ରବିବାର ବୋଧେ
ହଁ ଆ ମୁଁ ଭାବିଲି ଏଇ ରବିବାର ତାପରେ ପଚାରିଲା ବେଳକୁ ପିଲାଙ୍କୁ ମନା କଲା ନାଇଁ ଏ ରୋବାର ନୁହଁ ଆର ରବିବାର କହିଛନ୍ତି।
ଶହେ ଅଶୀ ମାନେ ଶହେ ଅଶୀ ମାନେ ମୋ ମତେ ଯୋଉ ତିରିଶ ଟା ଗଲ ନାଇଁ।
ହଁ।
ମୋର ଆଉ ଛଅଟ
ତାପରେ ଯ ଆମ ହଁ ଆମର ବି ଯୋଉ ଅଧାରୁ କଟି ଯାଇଛିଉଟା ସେଇଟା ତ ତାହେଲେ ଅଧିକା କରିବା ପାଇଁ ପଡିବ। କାରଣ ସିଏ ବି ଦଶ ମିନିଟ ଲଗା ହେଇନି ନା।
ହଁ। ଆଜ୍ଞା ପାଞ୍ଚ ମିିନିଟରେ ଯାଉଛି ପାଞ୍ଚ ମିିନିଟ ହଁ। ହେଲୋ।
ହଁ।
ଆମ ଏଇ ମୋ ବଡାପା ଘର ହଉଛି ତ ସତ୍ୟ ନାରାୟଣ ପୂଜା। ଦେଇ ଘର। ତାଙ୍କରି ହଉଛି ଦେଖା କଲ। କଲେଣି ତ ଏ ବାପା ବୋଉ। ହୁଁ ମୋ ଦିଦି ଆଉ ମୁଁ ଆଉ।
ଓହଁ।
ମୋ ଦିଦି ତ ଯ ମାନେ ଗୁଜୁରାଟରେ ଜବ କଲେଣି।
ହଉ ଆଉ।
ଆଇଟି କମ୍ପ୍ୟୁଟର ଟି ସପ୍ଟୱେର ରେ। ଝିଲ। ଏ ଅଛନ୍ତି ସେ ତାଙ୍କର ରୁହନ୍ତି ଗୁଜୁରାଟରେ। ମୁଁ ବି ରୁହେନି ମୁଁ ମାଉସୀ ଘରେ ରୁହେ।
ତମେ ଘରେ ରହୁଛ ଆଉ।
ମୁଁ କଲେ ନାଇଁ ନାଇଁ। ଘରେ ରୁହେନି ମୁଁ ମାଉସୀ ଘ ରହୁଛି ମାଉସୀ ଘ ରହୁଥିଲି କଲେଜ ସଆଡେ ଥିଲା ତମର।
ଓହଁ ମାଉସୀ ଘର କୋଉଠି ଜଗତସିଂହପୁରରେ।
ନାଇଁ ନିମପଡା ମୈଯ
ଅ ହଁ।
ସେଇଠି ତ କଲେଜ ଯାଉଥିଲି ତ ସେ ଥିଲି ମୁଁ ପ୍ଲସ ଟୁ ଠୁ ସେଠିଥିଲି। ମାଉସିଙ୍କ ଘରେ ପୁରା।
ହ
ହୁଁ ଆଉ ଏବେ ହିଁ ସରିଗଲା ତ। ଏବେ ଟିକେ ଘରେ ଅଛି ଆଉ।
ହଁ ତାପରେ ଆଉ କଣ ପଢ଼ାପୁଢ଼ି କରିବ?
ବି ଇ ଡି କରିବି ଆଉ।
ହଁ।
ଏବର୍ଷ ତ ଏଗଜାମ୍ ଦେଇ ପାରିଲିନି ଦେହ ଖରାପ୍ ସକାସେ।
ହଁ।
ଆର ୟିୟର କୁ ଦେବି ଆଉ।
ହଁ।
ବର୍ଷା ହେଇଯାଇଚି ସବୁଆଡେ ଯେମିତି କାଦୁଅ ଲାଗୁଛି ଖାଲି ହୁଁ।
ହଁ ସେ ବର୍ଷା ଦିନ ହେଲେ ତ ସେଇୟା ହବ ତାପରେ ତ ବର୍ଷା ଦିନ ଆସୁଚି।
ଆଉ ଘରେ ତ ନେଟୱାର୍କ ପାଇବନି ଜମା ବି।
ହଁ ଘରେ ଟୋଟାଲ ନେଟୱର୍କ ପାଉନି।
ଆଉ ତମଘରେ କିଏ କିଏ ସବୁ ଅଛ?
ଆମର ଜଏଣ୍ଟ ଫ୍ୟାମିଲି ଜେଜେବାପା, ଜେଜେମା, ବାପା, ମା ଦାଦା। ଦା ଖୁଡି, ଭାଇ, ଭଉଣୀ ସମସ୍ତେ ଅଛନ୍ତି ଆଉ।
ଭଲ।
ହଁ ଶୁଭାଗଲା?
ହଁ ଶୁଭା ଯାଉଛି ହଁ ଶୁଭା ଯାଉଛି ହାଲୋ ହୁଁ। ମୁଁ ବି ତମକୁ ଜାଣିନଥିଲି।
କଣ କଇଲ?
ମୁଁ କହିଲି ମୁଁ ବି ଜାଣିନଥିଲି ନା ମୁଁ ବି ଆଉ କିଛି ପଚାରି।
ହଁ।
ହୁଁ। ମୋର ଅ ପଚିଶି ଟାରୁ ଚବିଶ୍ ଟା ହେଇଚି। ଆଉ ଗୋଟେ କଲ୍ ଅଛି ତାପରେ ପାନସ୍ ଟା ହେଲା ପରେ ପେଣ୍ଡିଙ୍ଗ ମାନେ ସେଣ୍ଡ ଫର ଅପ୍ରୁଭାଲ ହେଇକି ହଉନି କି?
ହଁ ହଁ।
ସମିଟ୍ କରିପାରିବ।
ହଁ।
ମୋର ଆଉ ଗୋଟେ ଅଛି ଗୋଟେ ଆଉ ସେଇ ନେଟୱାର୍କ ପ୍ରୋବ୍ଲେମ ପାଇଁ କରିନଥିଲି ପା ହୁଁ।
ଓହୋ। ହାଲୋ।
ହାଲୋ।
ଲ ହଁ।
ହଁ ତମର ଚବିଶ୍ ଟା କଲ୍ ହେଇଗଲାଣି?
ଚବିଶ୍ ଟା କଲ୍ ରୁ ଜିରୋ ଜିରୋ ବୋଧେ ହାଲୋ ଶୁବାଯାଉଚି?
ହଁ ହଁ ଶୁଭା ଯାଉଛି।
ହଁ ମୁଁ କଇଲି ଚବିଶ୍ ଟା କଲ ରୁ ମୋର ଛଅଟା ଖଣ୍ଡେ ବୋଧେ ଜିରୋ।
ଓ ହୋ ଜିରୋ ଯେ କିନ୍ତୁ ତାର ଡିଉରେସନ ପଡିଥିବ। ହଁ ଏଥିରେ ଦେଖଉଚି ଜିରୋ। ହଁ କିନ୍ତୁ ସେ ଯୋଉ
ହଁ। ଆଉ ଅଛି ଚାରି ପାନସ୍ ଟା କି ଅଧିକ ବୋଧେ ଚାରିଟା ପାନସ୍ ଟା ବୋଧେ। ମାନେ ଏମିତି କଣ କଇଲ ଛଅ ସାତ ମିନିଟ୍ ଏମତି କଥା ହେଇଚି ଆଉ।
ହଁ ଅଧା ଅଧାରୁ କଟି ଯାଇଥିବ ନେଟୱାର୍କ ନ
ନେଟୱାର୍କ ଜମା ପାଇବନି। ସେମାନେ ଟିକେ ପାଞ୍ଚ ମିନିଟ୍ ରୁ ମାନେ କଟିଯିବ। ମୁଁ ହାଲୋ ହାଲୋ ହେବି ମୁଁ କିଛି କହିବି। ଆଉ ଶୁବିବନି ସେଠୁ ଅଟୋମେଟିକ୍ ଦି ମିନିଟ୍ ସେମିତି ରହିକି କଟିଯିବ।
ହଁ ମୁଁ ବି ଏବେ ଜଣଙ୍କ ସାଙ୍ଗରେ ସନ୍ଧ୍ୟା ବେଳେ କଥା ହଉଛି।
ହଁ।
ଛଅ ମିନିଟ୍ ରେ ମୋର ନେଟୱାର୍କ ଫୁଲ୍ ଅଛି ତାଙ୍କର ନଟ୍ ୱର୍କ ପାଇଲାଣି କି କନା ସେମତି ବାର ମିନିଟ ଯାଇ ରହିଲା ତାଙ୍କର ମୋର ମେସେଜ ର କଥା ହେଲୁ ସେ କହିଲେ
ଏଇ ଟୋଟାଲ ବାର ମିନିଟ୍ ନି କଥା ହେଇ ହୋଉଛି ତ ଠୁ ଅଧି
ହଁ ବାର ମିନିଟ ରୁ ଆଉ ଯାଇ ହବନି। ତାଙ୍କର ମୋର କଲ ହୁଁ। କଲ୍ ରେ କଥା ହେଇ ହେଲାନି ମେସେଜ ସେ ଗଲେ କହିଲେ ତମେ ଲାଇନ୍ ରେ ଥାଅ କଲ୍ କାଟନି କଲ୍ କାଟିଲେ ମାନେ ଡିରେସନ କମ୍ ପଡ଼ିଯିବ। ସେ ନସୁବୁ ପଛେ କିନ୍ତୁ ଲାଇନ୍ ରେ ଥାଉ ବାର ମିଣ୍ଟି ହେଇଯାଉ କାଟିବ। ତାପରେ ବାର ମିଣ୍ଟି ହେଲା ଯେମିତି କାଟିଲି।
ଏଇଟ୍ରିକ ହେଲେ ମୁଁ ଜାଣି ନାଇଁ ମୋର ଅଟମେଟିକ କଟି ଯାଉଚି।
ହଁ ସେଇଟା ଥରେ ଥରେ ଅଟ ମେଟିକ୍ କଟି ଯାଉଚି କିନ୍ତୁ ମୋର ଏଇ ସଂନ୍ଧ୍ୟା ବେଳେ କିନ୍ତୁ ରହିଲା ମାନେ ପାଞ୍ଚ ମିଣ୍ଟି ନା ଛଅ ମିଣ୍ଟି କଥା ହେଇଚୁ ତାପରେ ମୁଁ ହାଲ ହାଲ ହଉଚି କିଛି ସୁବିଲାନି।
ଏଇ ବୋଧେ କାଲି କାଲି ଗୋଟେ ଦିନ ଯଉଦିନ କି ମାନେ ମୋର ଚାରିଟା କଲ୍ ଯାକ ହ ମୋର ବାର ମିଣ୍ଟି ପୁରା ହେଇଚି। ପୁରା ବାର ମିନିଟ୍ ମୋ ସାଙ୍ଗ ନମ୍ବର ଦେଇଛି ତମକୁ ସିଏ ମୋ ସାଙ୍ଗ ସିଏ ସିଏ ହିଁ କହେ
ସାଙ୍ଗ ନମ୍ବର ଦବ ତ ହାଲୋ ମୁଁ କହିଲି ତମେ କହାଙ୍କ ସାଙ୍ଗେ କଥା ହୁଅ ସବୁ ନମ୍ବର ଦବ ତ?
ମୁଁ କାହା ସହିତ କଥା ହୁଏ ଗୋଟେ ନୂଆ ପୋଖରୀ ରେ ଏପଟେ ଜଣଙ୍କ ସହିତ କଥା ହଉଥିଲି
ହୁଁ।
ସିଏ ମତେ କଣ ବେସ୍ତ ରହୁଚି ସିଏ ବୋଧେ ଆଉ କାହା ସହ କଥା ହୋଉଛନ୍ତି ମୁଁ
ହୋଉ ଠିକ୍ ଅଛି ହଁ କିଛି କହିଲେନି ଯେତଳେ ମୁଁ ଆଉ କହି ନି ଆଉ ଜଣଙ୍କ ସହିତ
ହଁ ମୁଁ ବି ଏମିତି କେତେ ଜଣଙ୍କୁ ଗ୍ରୁପ୍ ରୁ ଆଣିକି ମେସେଜ କଲିଣି ସେଇ ଜଣେ ଜଣେ କିଏ? ହଁ ରିସିଭ୍ କରି ମେସେଜରେ କଥା ହୋଉଛନ୍ତି ହଁ କଲ୍ କରିବେ ବୋଲି। ଆଉ ଜଣେ ଜଣେ କିଛି ରିପ୍ଲାଏ ହିଁ ଦଉନାହାନ୍ତି।
ହଁ।
ଏମିତି ତାପରେ ପାଞ୍ଚଟା ପାଞ୍ଚ ଜଣଙ୍କ ସାଙ୍ଗରେ କଥା ହବ ତାପରେ ଚିହ୍ନା ପିଲାଙ୍କ ସାଙ୍ଗରେ କଣ ତମେ ଏତେ କଥା ହବ?
ହଁ ହଁ।
ଅଲଗା ଅଲଗା ପିଲାଙ୍କ ସହ କଥା ହେଲେ ତାଙ୍କ ବିଷୟରେ ଟିକେ ଜାଣିବ କି ତାଙ୍କ ଯଦି ଅଲଗା କୋଉ ଜିଲ୍ଲା ହେଇଥିବ ସେ ଜିଲ୍ଲା ବିଷୟରେ କିଛି ଜାଣିବ। ଏମିତି ଚିହ୍ନା ପିଲାଙ୍କ ସାଙ୍ଗରେ ବି କଣ କଥା ହବ?
ହୁଁ ମୋ ସାଙ୍ଗ ଯିଏ ତା ସିନା ମୁଁ ଟିକେ ଅଲଗା ପିଲାଙ୍କ ସହିତ କଥା ହେବାକୁ ଟିକେ କମ୍ପେ ଟେବୁଲ୍ ହୁଏ।
ହଁ।
ସେଥିପାଇଁ